ହଁ କଣ କରୁଚୁ?
ଏଇଟି ପଡ଼ିଆରେ ବସିଥିଲି ମ, ତମେ?
ପଡିଆରେ, ମୁଁ ଏଇଟି ଇଆଡ଼େ ଆସଚି। ମୁଁ ଏ ଯୋଉ ଟ୍ରେନ୍ ଲାଇନ।
ମୁଁ ଏଇଠି ବସିକି ଦେଖୁଥିଲି ପ ବସିକି ମ ଆମ ରେଜଲ୍ଟ ଆଜି ବାହାରିଚି ତ। ହଁ ସବୁଥିରେ ପାସ୍ ହେଇଯାଇଚି ଆଉ ଏ ପ୍ଲସ ଆଉ।
ଏ ପ୍ଲସ୍, ହଁ, ହଁ। ଆଉ ଦେଖିଆ ଅଁ ତୁ କାଲି ଯିବୁ ହାରି ବୋଲି କହୁଚୁ ଗାଁକୁ।
ହଁ ପା ମୁଁ ଯିବି କାଲି ମୋ ସାଙ୍ଗର ଭଉଣୀର ଗୋଟେ ବାହାଘର ଯେ। ସାଙ୍ଗର ନୁହଁ ତ ଭାଇର ହବ, ସେ ମୋର ମୋ ପ୍ରୟାଜର ପ୍ରୟା ଶୁଭମ୍ ଭାଇ ହର ବ୍ୟାଚ୍।
ଅ, ହ।
ଯେ ଗୁଆ ଦେଇଛନ୍ତି ତାପରେ ହେଟୁ କାନେ କାନେ କହିଛନ୍ତି ତ। ବାପା କାଲି ଆସୁଛନ୍ତି କାମରୁ। ଆମେ ବି ଯିବୁ ଆଉ, ନୟାଗଡ଼ରେ ରହୁଛନ୍ତି ଏବେ।
ସିଆଡ଼େ କଣ କରୁଚନ୍ତି ମ?
ହେଇଠି ଅ ଯୋଉ ଆମ ଗାଁ ଯୋଉ ପଦିଆ କୁ ଚିଁହିବନି ଭାଲୁ ତା ଭାଇ ଭାଲୁର ବଡ଼ ଭାଇ।
ହଁ ହଁ।
ତା ସାଇଡି ରେ ରହେ।
ଅ ହ।
ହେଇ ଲାଇନ କାମ ମ। ମାସକୁ ମାସ ପଇସା ଦେଇ ଦଉଚି ଆଉ।
କାଳୁ କାଳୁ କଣ କହୁଥଲା କରିଆ ବୋଲି ଭୋଜି ଯେ କହିଲା ଆଉ ଆମ ଯୋଉ ଭୋଜି ଯୋଉ ହେଇଥିଲେ କାଲି କଣ ଦେଇଦେବି ପଇସା ବୋଲି କହୁଥିଲା କାଳୁ।
ସିଏ କେମନ୍ତି ଜାଣିଲା ମୁଁ ତ କାହିଁ ଜାଣିନି ନହେଲେ ମ ଅଜାତ କହିବା କଥା ବିି
ତାକୁ ଶୁନିଲି ନା କି ଗୋଟେ କହିଛି।
ସୁନିଲିି କହିଛି ଇଏ ପଚାରୁଥିବ ଇଏ ପଚାରିଥିବ ଆଡୁ
ହେଇଥିବ ତାହେଲେ।
କା ର କଣ ପଢୁଛି ପଚାରିିବା କଣ ତମ ପଇସା ଅଭାବ ହଉଛି ନା କଣ ମ ତୋର ସାତଶ କରିବୁ
ନାଇଁ ନାଇଁ ଇଏ ବ ତେ ମତେ ମତେ ଲାଗୁଚି ଇଏ କହିଥିବ ଶୁନିଲି ତାଆଡୁ ବଧେ କହିଥିବ ଇଏ କଣ ଇଏ ତ ଜାଣିଛୁ କା ହାତ କଥା ହବନି। ତା ଆଡୁ ପଚାରେ ପଇସା ପତ୍ର ପାଇଁ ସେ ତା ଆଡୁ କେତେବେଳେ କଥା ହବନି।
ବଧେ ସୁୁନିଲି ଆକୁ କଣ ପଚାରିବ ସୁ ସୁନିଲି ତ କହିବ ଯଦି ମୋ ଅଜାଙ୍କ ପାଖକୁ ଆସିବ ନହେଲେ ଶୁଭମ ଭାଇକୁ କହିବ ବୋଲେ କହିବ।
ଏ ଶୁଭମକୁ କହିଥିବ ବୋଧେ ଶୁଭମଙ୍କୁ କହିଥିବ ଯଦି ଶୁଭମଙ୍କ କଲ୍ କରିଥିବ ଆକୁ କାଳୁକୁ।
ହଁ ଶୁଭୁମ ଭାଇ ହେ ଦିନ ପ ପଇସା କଥା ପଚାରୁ ଥିଲା ତ କାଳେ ଯଦି କହି
ମୋ ସାଥିରେ ମୋ ସାଥିରେ ଠିକ ସେ କଥା ହଉନି ନା। ଆ ହେଇଥିପାଇଁ କାଳୁକୁ ବୋଧେ କହିଦେଇଥିବ ନା ତୋ ହାତରେ କଥା ହଉଛି ଭଲସେ।
ଓହୋ ହଁ ହଉ ଆଉ ଦେଖ। ମଞ୍ଚା ଦେବେ ମଞ୍ଚା କେବେ ଦେବେ କି ଆଁ?
ଆଉ ତାଙ୍କ ଆଉ ଆସିଲେ ସେ ହେଇ ଦିନଟା ଦେଇଦେବେ ଆଉ।
ମୁଁ ଭାବୁଥିଲି ଯଦି ମୋର ଲାଗିବ ବୋଲେ ମୁଁ ହେଇଥିରୁ ପଇସା ଦେଇ ଦେଇକି କରିବି ବୋଲି ଦେ ତାର କଉଥରେ ତ ବ୍ୟାଗ ଲାଗିନି ଆଉ ପାଚିଗଲା ମୋର ଆଉ। ଭଲ ହେଲା।
ସେଇ ପଇସା ଆସିଲେ ମୁଁ ଟୋଟାଲ ଦେବି ଘରକୁ। ଘରକୁ ଦେଲେ ମୁଁ ଭାବୁଚି କୋଉଦିନଟା ଘଣୀ ହେଲେ। ଯିବା କୁକୁଡ଼ା ଆଣିବା ଗୋଟେ ଦିଟା ତିନିଟା ଖଣ୍ଡେ ଗଞ୍ଚା ଆଣିବା ହାରି।
ହଁ ମୁଁ ତ ଏବେ ଶନିବାରେ ଯିବି ଘୋଡ଼ା ଆଣିବି ବୋଧେ ଦି ଦିନି ରହିବୁ। ତାଙ୍କ ଘରକୁ ଦି ବର୍ଷ ହେଲା ଯାଇନୁ।
ମୁନା କୁ ମୁନା ମତେ କହୁଥେ ହେଇଦିନ ମତେ କହିଲା କହିଲା ଆଉ ଗୋଟେ ଦେବି ତୁ ମତେ ଗୋଟେ ପେଣ୍ଠି ଟେ ଦେଇଦବୁ।
ହଁ।
ଆଉ ତିନିଶ ଟଙ୍କା ଦେଇଦବୁ ଆଉ ମୋଠୁ ଗଞ୍ଜା ଟେ ନେଇଯିବ ଆଉ।
ମତେ ବି ହିନ୍ଦୀ ସେ ମତେ ହିନ୍ଦୀ କେତେଥର ଫୋନ କରିଚି କହିଲା ଆଉ କହୁନୁ। ଯଦି ପେଣ୍ଠି ଦବ ବଲେ ଦ ମତେ ଦବ।
ମୋ ମା କହିଲା କଣ ମା କହିଲା ଆମ ଘରକୁ ମାନେ ଜିଏବି ଆସିବ
ହୁଁ।
ଏ ଯାହା ବି ଆସେ ଏଇ ଜୀବ ଜନ୍ତୁ ଇଏ ସିଏ
ହଁ।
ହେଲା ମୋ ଅନୁମତିରେ କିଏ ବି ନେବେନି ମୋଠୁ ପଚାରିବ ତାର ଯାଇ ନବ।
ଆଉ ରହିଲେଣି ଦି ବର୍ଷ ହେଲା ଆଉ। ମୁଁ ଭଲ ପ୍ଲସ ଟୁ ପ୍ଲସ ଟୁ ସେକେଣ୍ଡଇଅର ହେଇଥିଲା ମୋର ହେତବେଳକୁ
ହଁ।
ଏବେ ପ୍ଲସ ଟୁ ସେକେଣ୍ଡ ଇୟର ହେଲା ମଝିରେ ବର୍ଷେ ଗଲା ହାରି ଇଏ ଏଠି ପ୍ଲସ୍ ଟୁ ସେକେଣ୍ଡଇଅର ମୋର ଏଇଡି ହେଲା।
ହୁଁ ଦି ବର୍ଷ।
ଦି ବର୍ଷ ହେଇଗଲା
ତିନ ବର୍ଷ ତିନ ବର୍ଷ ହଉ।
ତିନି ବର୍ଷ ପାଖାପାଖି ହେଇଗଲା ଆଉ ଅଢେଇ ବର୍ଷ ଖଣ୍ଡେ ହେଲା ଆଉ।
ହଁ ଆରେ ମୋ ମା ମାନେ ତାକୁ କୁକୁଡ଼ା ଯୋଉ ଯୁଆଡେ ମନ ସେଇଆଡେ ଯାଇକି ଚରୁଥିବେ
ହୁଁ।
ବାରିପଟରେ ଖାଲି ଟୁ ଟୁ ଟୁ ଟୁ ଟୁ କହିଦେବ ଯେ ଏକାଥରେ ପ ଆସ ଗୋଡ଼ ପାଖରେ ଆସିକି ଏମିତି ଖାଲି ଠିଆ ହେଇକିନି କରି ଉପର ଉଣ୍ଡଡି କି ରହିଥିବେ।
ଥାଉ ମଁ ହେଇରା ହେଇରା ଦିଅନି କାହାକୁ କଣ କହିଲ ହେରା ରହ ରହିଲା ଭଲ ରହିଲେଠୁ ମାନେ ଏବେ ତ ରହିଗଲେଣି। ଅଣ୍ଡା ତ ଦଉଛନ୍ତି କଣ କ୍ଷତି କରୁଛନ୍ତି କି ତମର।
କିଛି ନାହିଁ ମା ତ ମନା କଲା କ କହଲା ବିକ୍ଷାବିକ୍ କଥା କହନା। ଆଉ ଘରୁକୁ ଗୋଟେ ଜିନିଷ ଆସିଛି ଯିବ ମାନେ ଏଇରା ଦିଆଦି ନାହିଁ କି ଏ ବିଷୟରେ ଆଲୋଚନା ବି କରେଇବା କରିବା ବି ଦରକାର ନାହିଁ।
ହୁଁ ଫୁଣି ଜିନିଷ।
ହଁ।
ଖଣ୍ଡେ ତିନିଟା ଅଣହେଇଥିଲା ଗୋଟେ ବଲ ବିକା ହେଲା।
ସେଥିରେ ପୁଣି ଶୁଭମଣି କହୁଥିଲା ଆଉ ନେଇଯା କୁକୁଡ଼ା ଦ କୁକୁଡ଼ା ଦିଇଟା ନେଇଯା।
ହୁଁ।
ଆଉ ଦେବୁ ଉ ଆଁ କେତେ ଦେଢ କିଲେ ଚିକେନ ଦବୁ ଚାରି ଜଣଙ୍କୁ ଦେଢ କିଲେ ଚିକେନ ଦବୁ ତାପରେ ବଡ ହେଲେ ଆମେ ମାରିକି ଖାଇଦବା ଆଉ।
ଆ ମାରି ଖାଇଦେବା ଏମିତି କହୁଛି ଆଉ ଯେ ସିଏ ସିଏ କଣ ତାର କ ଫାଇଦା କି ଆମେ ତ ଧରିକି ଆଇଚୁ ଫୁଣି ବଡ କଥା ନା ମୁଁ ଫୁଣି ତ ଧରିକି ଆଇଛିନା ଫୁଣି।
ହଁ।
ସିଏ ଖାଲି କଣ କହିଲା କହିଲ ପଥର ମାରିଦେଲା ଯେ ଗୋଟେ ଛୋଟା ହେଇଗଲା ହେଲା।
ହଁ।
ଆଉ ଗୋଟାକୁ ଯାଇକି ଆମେ ଧରି ପକେଇଲୁ।
ସିଏ ବା ହେଇଟା କହୁଚି କହୁଜି ଦେଢ କିଲୋ ଚିକେନ ଦବୁ ତା ବାଦ ପୁଣି ଆହୁରି ଅନୁମାନ କରେ ହେଟା ବଡ ହେଲେ ଖାଇବୁ ମୁଁ କହିଲି ତାହେ ମୋର ତାହେଲେ କଣ ଲାଭ ହେଲା ମୁଁ ଜାଣି ଅ ମୁଁ ଦେଢ଼କିଲେ ଚିକେନ ଦେବି କୁକୁଡା ଡା ବଡ କରିବି ଆଉ ମୁଁ ତମକୁ ନେଇ କି ଖାଇବାକୁ ଦେବି ହେଇ କୁକୁଡ଼ା ଟା ବଡ କରି ତ ମୁଁ ନେଇକି ଖାଇବାକୁ ଦେବି। ମୁଁ ନିଜେ ପୋ ପୋଷିବି ମୁଁ ନିଜେ ହେଇ ଚିକେନ ଆ ଖାଇବି ମତେ ଭଲ୍ ଲାଗିବ ହେରା। ମତେ ଯାଇଁ କଇଲା ଯେ ମୁଁ କଇଲି ନାଇଁ ନାଇଁ ଥାଉ।
ତାପଡେ ତମେ ଦିିଲ ବୋଧେ ଚିକେନ।
ହଁ ହେଇଟା ମୁଁ ଦେଲି କେତେ ତେରଶ ନା ଚଉଦଶ ଚିକେନ ଦେଲି। ତାରେ ଦିଟା ପୁଣି ଘରେ ମରି ଯାଇଥିଲେ ଯୋଉ କୁକୁଡା। ନିଜେ କାଟିକି ଫୁଣି ତାକୁ ଏତା କଲି କାଟିଲି।
ଦିଟା କୁକୁଡ଼ା ମରିଗଲେ ମୋର ମନ ପଡୁନି ଠିକ୍ ସେ।
ପାଞ୍ଚେଟା କୁକୁଡ଼ା ଆନ୍ ନଥିଲେ ଆମେ।
ପାଞ୍ଚେଟା କୁକୁଡ଼ା ପାଞ୍ଚେଟା କୁକୁଡ଼ା ଆଣିଥିଲୁ ଆମେ।
ହଁଅଁ, ଫାଷ୍ଟେ ମତେ ଆଣିକି ଦିଟା ଦେଲ।
ହଁଅଁ।
ତାପେରେ ବ୍ୟାଗ୍ ଭିତେରେ ତିନଟା କେତେ ଟା ଆଣ୍ ନଥେଲ।
ବ୍ୟାଗ୍ ଭିତୁରୁ ଆଣିଲି ହେଲେ ତିନଟା ଆଣିଥିଲୁ ବ୍ୟାଗ୍ ଭିତରେ ହେଟା ତମୁକୁ ଦେଲୁ। ଝୁରା ବଞ୍ଚିଲେ ତିନଟା ଆଙ୍କ ଆଉ ଉ ଶୁଭମ୍ ଭାଇ ଶୁଭମ୍ ଭାଇ ପଛରେ ଦିଟା ଆଣିଚି ଯୁରା ମରି ଯାଇଥିଲେ।
ହଁ ସେଇଟା। ସେଇ ଦିଟା ମୁଁ ନିଜେ କାଟିଲି। ତାକୁ ପୁରା ଥୋମଣା ହୋମଣା ରୁମ୍ଫିକି ତାକୁ କାଟିକି ପୁରା ବା ସେଯେ କରାହେଲା।
ଓଃ।
ସିଏ ହେଇଟା କୋହୁଚି, ଆ ଏ କେତେ ଦେ ଆମେ ଚାରିଗନ ନା କେତଗଣ ଆଇଥେଲ ଚାରନା ପାଞ୍ଚଜଣ ଆମେ।
ଆମେ ଆମେ କିଏ କିଏ ଦିନେଶ ତମେ ମୁଁ ଶୁଭମ୍ ଭାଇ।
ଗୋଟେ ଡେକିଚିରେ ପୁରା ଅଧା ହେଇନଥେଲା।
ହଁ ବରା ତମେ ମୁଁ ଦିନେଶ, ଶୁଭମ ଭାଇ ଆଉ ସିପୁନୁ ଭାଇ ବି ଆସଥେଲା।
ହଁ ହଁ। ଆଏ ତେ ସିଏ ଟିକେ ହେଟା ଟିକେ ଏ ଏ ନୁହଁକି ଟିକେ ଶୁଭମ୍ ନାଇଁ ଭଳିଆ।
ସିଏ ତ ହେଇ ଭଳିଆ ଟିକେ ଆଉ। ଯେଦି ଶସ୍ତା ସୁନ୍ଦର ପାଇବ ସେ ଏଇଠି ଖୁସି।
ହୁଁଉଁ।
ସିଏ ଯୋଉଠି ପାଇବା ହେଠି ରହି ଯିବାଟା ବେଟର ସିଏ ଯୋଉ କହି କହିବ ମୁଁ ହେଇଟି ରହିଯିବି।
କଁ କଇଲୁ?
ଯୋଉଠି ଫ୍ରି ପାଇଆ କହିଅ ମୁଁ ହେଇଠି ରିହିବି ମାନେ ରହିବି ହେଟା ଖାଇବି ମାନେ ଖାଇବି।
ହଁ। ଏବେ ଏଠି ଦେଖିଆ କାଲି ପର୍ଦିନ ଆଡୁକୁ ଅଦି ପଇସା ଏଦି ମିଳିଯିବ।
ହୁଁଉଁ।
ସେଇ ପଇସାଟା ମୁଁ ଆଜି ଓମର ଦିନଟା ହବ।
ଓମ୍ ର ଓମ ଭାଇର ହବ ଦିନଟେ ତିନଶ ଟଙ୍କା।
ହୋଉ ମୁଁ ଦେଇ ଥିଲି ତିନିଶ। ମୋର କିଆଣି ହେଇଟା କେତେ ଟଙ୍କା ଦେବେ? ହଜାର୍ ଟଙ୍କା ତ ଧରିନିଅ ହଜାର ହଜାରେ ଦେଲେ। ଚାରି ଜଣ ଚାରିଜଣ ଆମେ ଯାଇଥିଲେ।
ଆମେ ଚାରି ଜଣ ଯାଇଥିଲେ, ଦି ଜଣ ଯିବା କଥା। ଯିଏ ଅଜା କହିଲେ ଶଭମ୍ ଭାଇ କୁ ନେଇ ଯିବା କଥା, ତାପରେ ହେଠୁ କାଳୁ ଶୁଣିକି ଭାଆରି ପଇଲା।
ବାହାରି ପଇଲା।
ନାଇଁ କାଳୁ ତାପରେ ଶୁଣିକି ଯିବାକୁ କହିଲା।
ଅ ହଁ।
ଦି ଚାରିଜଣ ହେଇଗଲେ ତାପରେ ସେଠୁ ପଛରେ ଦିନେଶ ଅମ୍ଭାଇ ଆଉ ହେଇ ଯୋଉ କଣ କି ତା ନା?
ମାଧିଆ।
ମାଧି ଆ ସିଏ ଗଲା।
ଆ ଛ ଜଣ ଆଉ ଛଅ ଜଣ ଯାଇନଥିଲେ କି ହେ ଦିନ।
ଛଅ ଜଣ ଗଲେ ତାପରେ ହେଠୁ ଯାଇକି ହେଇକି ହେଇଗଲା ତ ଆଉ ଛ ଜଣଙ୍କୁ ଆଉ ଦିଟା ଷ୍ଟଲ ଗଲେ ଆଉ।
ହଁ।
ମାଡି ବସିକି ଆସି ସବୁ ଖାଏ ବୋଲି ଖାଲି ହଉଛନ୍ତି ତାଙ୍କେ ଆଉ।
ଏ ଲେଡିଜି ଗୋଡ଼ାକ ଆଉ କଣ କରିବେ ସେ ନଅଟା ବେଳୁ ଆସିଲେଣି।
ନଅଟାଟେ ଆସିଲେଣି ତାପରେ ପୁଣି ଏଇଟା ପାଇଁ ସବୁ ହେଲା ମ ଯୋଉ ଗୋଟେ ଆସିଥିଲା ଗ୍ରୁପ ବାଲା ତା ଆ ସ୍ତ୍ରୀ ଆସିଥିଲା ଯେ ତା ହାତରେ ଏମିତି ଇଏ ନେଇକି ଗଲା ତାଙ୍କ ମାନଙ୍କୁ ସବୁ ଦେଇଦେଲା।
ଦେଇଦେଲା ଏମିତି ପୁରା ଗହଳି ଏକଥର ଆଉ।
ଗହଳି ହେଇଗଲେ ଗହଳି ହେଲା ପରେ ତାପରେ ହେଟୁ ପାଟିିତୁଣ୍ଡ ଷ୍ଟାର୍ଟ ଆଉ। ତାପରେ ଆସିକି ଆମକୁ ଡରଉଛନ୍ତି ସ୍ତ୍ରୀ ଲୋକ କେତେଟା ଦେଖୁନ କହିଲେ ଆମେ ଆମେ ଯାଉଛୁ ନେହେଲେ। ଯାଇକି ହେପଟେ ବସିଲେ ତାପରେ ସେଠୁ ଆସିକି
ଉଣ୍ଡିକି ଉଣ୍ଡିକି ର ରହିଥାନ୍ତି ସବୁ ଯାକ।
ଏଣ୍ତିିକି ରହିଥାନ୍ତେ ଆମକୁ କମ ଗାଳି ଦେଇଥିବେ କି।
ଗାଳି ଦେଲେ ଆମକୁ ମତେ କେତେବେଳେ ଫରକ ପଡୁନି।
ଗାଳି ଦେଲେ ମୋ ଆଗରେ ଗାଳି ଦେଇଥିଲେ ମୋ ଆଗରେ ଗାଳି ଦେଇଥିଲେ ଦେଇଥାନ୍ତି ତାଙ୍କୁ। ପଛରେ ଗାଳି ଦେଲେ ଚଳିବ ଆଉ ମତେ ତ ଶୋଭିବନି ଆଉ।
ଆଉ ପଛରେ ଆମକୁ ଶୁଭାଯାଉଚି ନା କଣ ସେ ଯାହା କହିଲେ। କିଛି ହେଲେ ଶୁଭିବନି ସେମାନେ ଯାହା କହିବା କଥା ସେମାନେ ଆଙ୍କର ଶୁଣିବେ।
ହୁଁ ଆଗରେ ଯଦି ଗାଈ ଗ ଥାନ୍ତେ ବୋଇଲେ କଣ ଗୋଟେ କହିଥାନ୍ତେ।
ହଁ ଆମକୁ ତ କେତେବେଳେ କହିବେନି ସେମାନେ ବି
ଚାଉଳ କାଟୁ କାଟୁ ହେଆଡେ ଛୁରୀ ପୁରେଇ ଦେଲାଣି ସେ ମୋ ଆଖିରେ।
ମୋ ଆଖିରୁ ଏବେ ଭଲ ଏଇ ଯୋଉ ଚମଡ଼ଟା ଛାଡିଛି ସେଇଟା।
ଦେବ ଦେବରାଜ ର ଗ୍ୟାସ ଖାତା ନେଇକି ଯାଉଛି ଯେ। ସେ ପପୁ ହାର ଭୁଲ ନୁହଁ ଟ ତୁ ତ ତୋର ଓଟି ବି ହକା ଦେଇେଇକି ପୁରା ଗାଧରେ ତା କରି ରଖିଥାନ୍ତୁ। ତ ଆମେ ଖାଲି ଯାଇଥାନ୍ତ ତ ଗ୍ୟାସ୍ ଟା ଧରିକି ଆସିଥାନ୍ତ ଇଏ ପ ନିଜେ ନିଜେ ଗଲୁ ବୁକିଂ କଲୁ।
କଇଁ ଛିଡିଆ ହେଇଯାଇଛି।
ହଁ।
ବାଇଗଣ ଗୋରା କଇଛେଣିଆ ହେଗଲା ଟାଇଉ ଗ୍ୟାସ୍ ବନ୍ଦ ହେଇଗଲାରେ ଦଶ ପନ୍ଦର ମିନିଟ୍ ଖଣ୍ଡେ।
ଆଉ ତୁ ଏତ ଯ ବାରମ୍ବାର କଲ୍ କରୁଛୁ ଏଇ ମୁଁ ଭାବଲିବୁ ମାନେ ଗ୍ୟାସ୍ ମାଲିକ ଆମେ ମାନେ ଆଉ।
ସିଏ ନୁହଁ ବାରମ୍ବାର କଣ ଫୋନ କଲି କି ସିଏ ସେ ଆସିଲେ କହିଲେ କି କହିଲେ ବାରଟା ଭିତରେ ଖାଇବା ଚାରି ମାନେ ଆସିଲା କହିଲେ ବାରଟା ଭିତରେ ଖାଇବା ପଠେଇବ।